ହ୍ୟାଲୋ
ଶୁଭ ସନ୍ଧ୍ୟା ଭାଇ
ଶୁଭସନ୍ଧ୍ୟା ଭାଇ ଶୁଭସନ୍ଧ୍ୟା
କଣ ଭାଇ ଭଲ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ
ଓହୋ ଆଉ କଣ ଖବର ଆ ଆପଣଙ୍କର କୁହନ୍ତୁ ଆପଣ କଣ କରନ୍ତି କଣ ନାହିଁ ଆପଣଙ୍କ ବିଷରେ କିଛି କୁହନ୍ତୁ ଟିକେ?
ଆଜ୍ଞା ମୁଁ ତ ଏବେ ସରକାରୀ ଚାକିରି ଉପରେ ଏ ପ୍ରିପା ପ୍ର ପ୍ରସ୍ତୁତି କରୁଛି।
ହଁ ହଁ ହଁ
ତ ଏବେ ଏବେ ତ ପଢାପଢି ଉପ ଟିକେ ଅଧିକ ଅଧିକ ସମୟ ଦବାକୁ ପଡୁଛି
ମାନେ ଆପଣ ଆପଣ ହ ମାନେ ଅତ୍ ଅତ୍ୟଧିକ ସମୟରେ ପଢାପଢିରେ ଯାଉଥିବ ତାମାନେ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଦେଖୁଥିବେନି ଯେ ଆପଙ୍କ ଆଖିରେ ଯେ ଏ ବହୁ ମାତ୍ରାରେ ବଢି ଯାଉଛି ହ ମାନେ ପଢାପଢି ନ କଲେ
ହଁ ଏବେ ଆପଣ କଣ ହଁ ଆପଣଙ୍କର ସରକାର ସରକାରୀ ଚାକିରିରେ ଯୋଉ ମାତ୍ରାରେ ଆମର ପିଲା ଆସୁଛନ୍ତି ମାନେ ପ୍ରିପୋର ମାନେ ପଢାପଢି କରୁଛନ୍ତି ସେଟା ମାନେ ଦେଖିଲେ ଅସମ୍ଭବ ଲାଗିଲାଣି କି ଜଣେ ଦିନ ବି ଦଶ ଘଣ୍ଟା ବାର ଘଣ୍ଟା ହଁ ଦଶ ଘଣ୍ଟେ ବାର ଘଣ୍ଟା ନଉ
ଆମେ ଯୋଉ ପାଠ ପାଠାଗାରରେଉ ପାଠ ପଢୁନୁ କେହିକି
ହୁଁ
ହେଲେ ସେଠାରେ ଆପ ମୁଁ ତ ନିଜେ ବେଳେବେଳେ ଭାବୁଛି ଯେ ମୁଁ କିଛି ବହି ହିଁ ପଢୁନାହିଁ କାହିଁକି ନା ସେଠାରେ ପିଲାମାନେ ତ ଯୋଉ ଆପଣ ଦେଖିଥିବେ ଯୋଉ ନବୀନ ପଟ୍ଟନାୟକ ଯୋଉ ପାଷ୍ଟ କି ପାଞ୍ଚ ଟଙ୍କା ବା ମିଲ୍ କରିଛି ସେ ମିଲ୍ ସେ ମିଲ୍ ସେ ମିଲ୍ ଖାଇକି ହିଁ ସେ ରାତି ଏ ପାଖଘରେ ଦଶଟାରେ ବନ୍ଦ ହେଲା ପରେ ବି ସେ କୁହନ୍ତି ଯେ ଟିକେ ଆମ ପାଇଁ ଖୋଲା ରଖନ୍ତୁ ଆମେ ଆଉ ଟିକେ ପଢିବୁ ଭାବନ୍ତୁ କୋଉ ମାତ୍ରାରେ କୋଉ ମାତ୍ରା
ମାନେ ପିଲା କୋଉ ମାତା ଯୋଉ ମାତ୍ରାରେ ସଂଘର୍ଷ କରୁଛନ୍ତି ଭାଇ ମାନେ ସରକାରୀ ଚାକିରି ଯଉ ଦେଖିଲେ ଭୟ ଲାଗିଥାଉଛି ମାନେ ପିଲା ପ୍ରତି ଦିନ ଶହ ଶହ ଲକ୍ଷ ଲକ୍ଷ ଏବେ ଆମର ପାଠାଗାର ହେଇଗଲାଣି ଆଉ ପିଲା ଶହ ଶହ ପଢୁଛନ୍ତି ସେଠି ରାତି ଦିନ ପରିଶ୍ରମ କରୁଛନ୍ତି। ମାନେ ଖାଇବା ପିଇବା ଭୁଲିକି ନିଜର ନି-ନି ନିଦ୍ରା ଭୁଲିକି ସେଠି ଯୋଉ ସରକାରୀ-ଈ-ଈ ମାନେ ଯୋଉ ଅଛି ଯୋଜନାରେ ଯୋଉ ଦିଆ ହଉଛି ପାଞ୍ଚ ଟଙ୍କିଆ ଡାଲମା ଭାତ ସେଇଟା ଖାଇକି ରାତି ଦିନ ପଡୁଛନ୍ତି ନାଇଁ କି?
ଆଜ୍ଞା-ଆଜ୍ଞା, ଆପଣ ଯୋଉଟା କହିଲେ ଠିକ୍ କଥା, ହେଲେ ସରକାର ତ ପିଲାଙ୍କ ସହିତ ବହୁତ ଖେଳ ଖେଳୁଛନ୍ତି ନା।
ହଁ ସେଇଟା ବି ଗୋଟେ କହିପାରିବେ ଆମେ ବି ସେଇ ରାସ୍ତା ଦେଇକି ଆସିଛୁ। ଆମେ ଦେଖିଛୁ କି ପରୀକ୍ଷା ଗୋଟେ ଆମେ ଉତ୍ତୀର୍ଣ୍ଣ ହେବା ପାଇଁ କେତେ ସଂଘର୍ଷ କରିକି ଆସିଛୁ। ମାନେ ଆମେ ଏଇ ପରୀକ୍ଷା ଦେଇଥିବୁ ପରୀକ୍ଷାର ତାର ମାନେ ଯୋଉ ଲାଷ୍ଟ ଆମର ଶେଷରେ ଯୋଉ ଆସିବ କି ବିବରଣୀ ଆସେ କି ସିଏ ହଁ
ଆଜ୍ଞା-ଆଜ୍ଞା ଯୋଉ ଶେଷ ପରୀକ୍ଷାର ଉଁ-ଉଁ
ହଁ ଏଇ ଯୋଉ ଫଳ, ହଁ-ହଁ ଫଳାଫଳ ଯୋଉ ନିର୍ଦ୍ଧାରିତ ହୁଏ ଯେତିକି ମାତ୍ରାରେ ମାନେ ସମୟ ନିଅନ୍ତି ସରକାର ଯେତିକି ମାନେ ମାତ୍ରାରେ ସମୟ ନିଅନ୍ତି କଣ କରିବେ ପିଲାଙ୍କର ମୌଳିକ ମାନେ ଇଏ ଡାଉନ ହେଇଯାଏ ମୋରାଲଟା ଡାଉନ ହେଇଯାଏ।
ଆପଣ ଯୋଉଟା କହିଲେ ଠିକ କଥା କାହିଁକି ନା ଏବେ ତ ନିଶ୍ଚିତ ଦେଖିଥିବେ ପୋଲିସ ଜବ୍ ହେଇଠି ଆପଣ ଦେଖିବେ ତ ତାର କୋର୍ଟ କଚେରୀ କରି କରି ପିଲା କେ
ଭାଇ ଆମ ଷ୍ଟୋରୀ ଆ-ଆମ୍-ଆମ୍-ଆମର-ଅ-ଅ ଏଇ କଥା ଶୁଣ ଆମେ ଆମର ନିଜର ଏ ମାନେ ନିଜର ଯୋଉ କହନ୍ତି କଣ କହିବା ଆମେ ତାକୁ ଇଏ କହିପାରିବା ନିଜର ଯୋଉ ଆମର ଅଭିଜ୍ଞତା ଅଛି ଆମେ ଅଭିଜ୍ଞ ମୋ ଅଭିଜ୍ଞତାରୁ ମୁଁ କହିବି। ଭାଇ ମୁଁ ପ ପଢି ପଢି ଦୁଇ ହଜାର ବାଇଶି ତେଇଶିରୁ ସଂଘର୍ଷ କରି କରି ଆସିଲି ଦୁଇ ହଜାର ଚବିଶ ଯାଏଁ ଚବିଶେ ଚବିଶ, ପରୀକ୍ଷା ଆମର ମାନେ ପରୀକ୍ଷା ହେବା ପାଇଁ ଆମେ ଚାରି ପାଞ୍ଚ ଥର ଯାଇ ସଂଘର୍ଷ କରିଛୁ ଧାରଣା ଦେଇଛୁ ଆମେ। ତାର ଧାରଣା ଦେଇ-ଦେଇ ବହୁତ କଷ୍ଟରେ ଆମର ପରୀକ୍ଷା ହ
ଆପଣ ଯୋଉଟା ଆପଣ-ଆପ୍ ଆପଣ ଯୋଉଟା ଆପଣ ଯୋଉଟା କହିଲେ ଠିକ୍ କଥା ଆକ୍ଚୁଆଲି କାହିଁକିନା ମୁଁ ପୂର୍ବ୍ ପୂର୍ବ ବର୍ଷ, ଆମର ଯୋଉ ଜଙ୍ଗଲ ଉଁ-ଉଁ ବିଭାଗର ପରୀ କ୍ଷା ଦେଇଥିଲି ତ ସେଥିରେ ଆପଣ ନିଶ୍ଚ୍ ନିଶ୍ଚୟ ଦେଖିଥିବେ ଯେ କେତେ କେତେ ବହୁଳ ମାତ୍ରାରେ ଆ-ଆ-ଉଁ-ଉଁ ସର୍ କାର୍ ଆମ ସହିତ ଖେଳଇ
ହଁ ସେଇଟା-ସେଇଟା, ଆମ ସହିତ ବି ଏମତି ହେଇଥିଲା ଭାଇ। ଆମେ ଯୋଉ ପରୀକ୍ଷା ଦେଇଥିଲୁ ଆମେ ଉତ୍ତୀର୍ଣ୍ଣ ହେଲୁ କି ନାହିଁ ଫଳାଫଳ ଜାଣିବା ପାଇଁ ଆମକୁ ମାନେ ପାଞ୍ଚ ଦଶ ଥର ଦେଇକି ଆମେ ଯୋଉ ସଚିବଙ୍କ ପାଖରେ ଗୁହାର ଲଗେଇବାକୁ ପଡିଥିଲା, ମନ୍ତ୍ରୀଙ୍କ ପାଖରେ ଗୁହାର ଲଗେଇବାକୁ ପଡିଥିଲା। କେତେ ଗୁହାର ପରେ ଆମେ ଶେଷରେ ଫଳାଫଳ ଜାଣିଲୁ। ବର୍ଷେ ଲାଗିିଗ
କାହିଁନା ଆ-ଆପଣମାନେ ଆପଣ ଯେ ଦେଖିଥିବେ ଏବେ ଏବେର ଏବେକା ଏବେକା-ଆ-ଆ ନା ଖବର କହିଲେ ଆପଣ ବି ଜା-ଜା-ଜାଣିଥିବେ ଯେ ଏବେ ଆମର ଯୋଉ ଡକ୍ ଯୋଉ ଡାକ୍ତର ପରୀକ୍ଷା ପରେ ଯୋଉ ପରୀକ୍ଷା ହେଇଥିଲା ଦେଖନ୍ତୁ ତାର ତା ସେ-ସେ ପରୀକ୍ଷ୍ ସେଠାରେ ବି-ଇ ଏ ଲୋକମାନେ ଯେ ପିଲାମାନଙ୍କରୁ ପ୍ରଶ୍ନ ପତ୍ର ଦେ
ପ୍ରଶ୍ନପତ୍ର-ଅ-ଅ-ଅ ଗୋଳମାଳ କରିକି ଦେଇ ଦଉଛନ୍ତି ତ ଦେଖିଥିବେ ଆ-ଆ-ଆ ଆ-ଆଠରୁ ଦଶ ଜଣ ପିଲା ନିଜକୁ ନିଜ ନିଜକୁ ନିଜ ମାନେ ଆ-ଆ-ମ୍
ଆତ୍ମହତ୍ୟା କରିଥିଲେ ଭାଇ ଆତ୍ମହତ୍ୟା କରିଥିଲେ କୋଡିଏ ଆଠ ଦଶ ନାଇଁ କୋଡିଏ ପଚିଶ ଜଣ ଆତ୍ମହତ୍ୟା କରିଦେଲେ ହଁ।
ଭାବନ୍ତୁ ଭାବନ୍ତୁ ତାହେଲେ ତାହେଲେ ପିଲାମାନେ କେତେ କେତେ ପରିଶ୍ରମ କରିିକି ପଢନ୍ତି ହେଲେ ପିଲାମାନଙ୍କୁ ତାଙ୍କ ଫଳ ନ ମିଳିଲେ ପିଲାମାନେ କଣ କରିବେ ବାପା ମା ଏ ବହୁତ ପଇସା ମାତ୍ରାରେ ତାଙ୍କର ସାରି ତାଙ୍କର ବହୁତ ଲାଗିଥିଲେ ହେଲେ ତାଙ୍କ ମାନଙ୍କର
ପରିସ୍ଥିତି ପଳେଇ ଆଇଲେ ନିଜର ଜୀବନ ସମର୍ପିତ କରିଦେଉଛନ୍ତି ନିଜର ସମୟ ଖାଇବା ପିଇବା ଭୁଲିକି ପ୍ରତିଦିନ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଆଉ ଏମିତି ହେଲେ ତ ପିଲା ବି ମାନେ ଆନ୍ତରିକ ମାନସିକ ଭାର ହାରିଯିବି ଭାଇ। ହାସ ହରେଇକି ବାଧ୍ୟ ସେମିତି ହଉଛନ୍ତି ସେ ସେଇଟା ବି ଆମେ ଦେଖିବାକୁ ପଡିବ ହୁଁ।
ହେଲେ କଣ କରିବା ସରକାର ତ
ସବୁ ଭାଇ ଭାରତ ସରକାର ଯେମିତି ଦେଖିବେ ଓଡିଆ ସରକାର ସେମିତି ସବୁ ସରକାର ସେମିତି ହଉଛି। ଟିକେ ଏଇଟା ଟିକେ ଆଉ ଟିକେ ଉନ୍ନତ ମାନର କରିବା କଥା ମୋ ମତରେ? ଉନ୍ନତ ମାନର ସେବା ଦେବା କଥା ମାନେ ପରୀକ୍ଷା ସମୟ ସମୟ ହେବା କଥା।
ମୋ ଅନୁସାରେ ପୁ ପ ପୂର୍ବ ସରକାର ସବୁ ଠିକ ଥିଲା ଏବେ ଯୋଉ ନୂଆ ସରକାର ଆମ ଆସିଛି ସେ ନୂଆ ସରକାର।
ଏବେ ବି ମତେ ଲାଗୁନାହିଁ କାହିଁକି ପୂର୍ବ ସମୟ ସରକାର ସମୟରେ ଆମେ ବହୁତ ମାନେ ହଇରାଣ ହେଇଛୁ। କୁହନ୍ତୁନି।
ଆସ ଆପଣ ଯୋଉଟା କହିବେ ସେଇଟା ବି ସେଇଟା ବି ଠିକ କଥା ତ ପୂର୍ବ ସରକାର ଟାଇମରେ
ହଁ ହଁ ହଁ ଆପଣ କହିପାରିବେ କି ଆମେ ପୂର୍ବ ସବୁ ପୂର୍ବ ସରକାର ସମୟରେ ଆମେ ଭାବିଥିଲେ କି? ଆମେ ହଇରାଣ ହଉଥିଲେ ତମେ ଭାବିଲେ କି ନୂଆ ସରକାର ଗଢିଲେ ନୂଆ ସରକାରରେ ଆମକୁ ବସି ସୁବିଧା ସୁଯୋଗ ଦବ। ସେଇଟା ଆମର ଯୋଉ ରହିଥିଲା ଗୋଟେ କଣ କହନ୍ତି ଆମେ କହିପାରିବା ତାକୁ କଣ ଆମର ଗୋଟି ତାଙ୍କ ଉପରେ ଗୋଟେ ଭରସା ଥିଲା ସେ ଭରସା ଟା ଭାଙ୍ଗି ଦେଲେ।
ଭ ଭରସା ତ ଆମେ ନିଶ୍ଚୟ ସରକାରଙ୍କୁ କରିଥିଲେ ହେଲେ ସରକାର ଭରସା ଆମକୁ ଦେଇ ଭରସା ଆମର ଭାଙ୍ଗି ଦଅନ୍ତି ସେମାନେ।
ହଁ ସେଇଟା ହିଁ ଗୋଟେ ଦୁଃଖ କଥା ସେଇ ଗୋଟେ ଦୁଃଖ ଖବର। ସମସ୍ତ ମାନେ ଆ ଆସାଇ ମାନଙ୍କ ପାଇଁ ଗୋଟେ ଦୁଃଖ ଖବର ସେଇଟା ଗୋଟେ।
ନାଁ ଆପ ଆପଣ ଜାଣିଥିବେ ଯେ ଘର ଲୋକ ଆମର ଏଇ ଗୋଟାଏ ସରକାରୀ ଜବ୍ କୁ ଅନେକି ରୁହନ୍ତି ଯେ ଆମେ ସରକାର ଜବ୍ କରିଦେଲେ ସେ ଘର ଲୋକ ଅ ମଲା ପର୍ଯ୍ୟନ୍ତ ଆମ ଆମ ଆମର ସେ କ୍ଷେତରେ ପରି ସେ ସମୟରେ ଏ ରହିବେ ନାହିଁ କାହିଁକି ନା ଏ ସିଏ ଚାହୁଁଛନ୍ତି ଯେ ତାଙ୍କର ପିଲାମାନେ ଗୋଟେ ଜବ ପାଇଁ ଗୋଟେ ଚାକିରି ପାଇଲେ। ନିଜର
ଭାଇ ସମସ୍ତୁନ୍ତୁ ସମସ୍ତେ ମା ବାପା ଯୋଉ ପିତୃମା ତାଙ୍କର କର୍ତ୍ତବ୍ୟ ରହୁଛି ନିଜ ପୁଅଙ୍କୁ ଶାନ୍ତିରେ କେମିତି ନିଜ ପୁଅ ଶାନ୍ତିରେ ରହିବ ସୁଖରେ ରହିବ ସମସ୍ତେ ଚାହାନ୍ତି ନିଜ ପୁଅ ଭଲସେ ରହିବ। ସମସ୍ତେ ପୁଅ ନିଜ ପୁଅ ଝିଅଙ୍କୁ ଠିକସ ରଖିବାକୁ ଚାହାନ୍ତି ସମସ୍ତେ ଚାହାନ୍ତି କି ଦେଖନ୍ତୁ ଏବେ ଆମେ ବେସରକାରୀ ସଂସ୍ଥା ଯିବା ବେସରକାରୀ ସଂସ୍ଥାରେ ଆମର କଣ ରହୁଚି? ଆମର ଅ ମାନେ ଇ କଣ ଗ୍ୟାରେଣ୍ଟି ୱାର୍ଡଟା କହିପାରିବା ସେଠି ରହୁନାହିଁ କି ଆମେ ପୁରା ପରମାନେଣ୍ଟ ହେଇକି ଆମେ ଜବ୍ କରିବା ସବୁଦିନ ପାଇଁ ଚାକିରି କ ରହିବା।
କାହିଁକି ନା ଆପଣ ନିଜେ ଦେଖିଥିବେ ଦେଖିଥିବେ ଯେତେବେଳେ କରୋନା ଆସ୍ ଆସ୍ ଆସି ଥିଲା କରୋନା ଆସିଲା ପରେ ପିଲାମାନେ ଯୋଉ ଉଁ ଜଳ ଜଳସେନା ନୌ ସେନା ଭାରତୀୟ ସେନାର ଯୋଉ ପଦବୀ ଲାଗୁଥିଲେ ଏବେ ଆଗ ଭଳିବା। ସେତେ ପିଲା ଲାଗୁ ନାହାଁନ୍ତି କାହିଁକି ନା ଯେବେଠୁ ଅଗ୍ନିପଥ ବାହାର୍ କରିଦେଲା ସେବେଠୁ ଅଗ୍ନିତ ଭାରତରେ ପିଲାମାନେ ଆଉ ସେ ମେ ଆଗ ଭଳିଆ ଗାଁଉ କାହିଁକି ନା ଗାଉଁଲି ଟା ଦେଖିଥିବେ ଯେତେବେଳେ ନିଜ ନିଜର ଆଉ ସମୟ ଆସେ ସିଏ ତ ଏମିତି ରନିଂ କରନ୍ତି ଯେ ମାନେ ଭାବନ୍ତି ଯେ ଆମର ଦେଶ ପାଇଁ ପିଲା ଲଢିବା ପାଇଁ ଚାହୁଁଛି।
ଭାଇ ସ ସେଇ ବିଷୟରେ ମୁଁ ଆପଣଙ୍କୁ ପ ପଚାରିବାକୁ ଚାହିଁବି ଯୋଉ ଆମର ସରକାର ଯୋଉ ଯୋଜ ଆମର ଯୋଉ ମାନେ ଗୋଟେ ଆମର ହଁ ପଦବୀ ସୃଷ୍ଟି କଲେ ଅଗ୍ନି ବିର୍ ବୋଧିକାର ମ ଠିକ୍ ସେ ମନେ ପଡୁନି ଅଗ୍ନିିବୀର୍ ବୋଲି ଗୋଟେ ମାନେ ହଁ ଗୋଟେ ପଦ ବି ନିଯୁକ୍ତି ନିଯୁକ୍ତି ଦେଲେ ଯୋଉଠି ଗୋଟେ ମୋତେ ଦୁଃଖ ଲାଗିଲା। ଜଣେ ରାତିଦିନ ପରିଶ୍ରମ କରିବ ରାତିଦିନ ଦୌଡ଼ରେ ଏମିତି ଆଗକୁ ବଢିବ ମାନେ ହେଲ୍ପେ ସ୍ୱାସ୍ଥ୍ୟ ପ୍ରତି ମାନେ ଧ୍ୟାନ ରଖିକି ଆଗକୁ ବଢିବ। ପୁରା ମାନେ କହିବା ଫିଟ୍ ରହିକି ବଢିବ ସେ ଗୋଟେ ଚାକିରି ପାଇବା ପାଇଁ ଆଉ ସେଇ ଚାକିରି କରିବ ଗୋଟେ ଭାଇ ସୁରକ୍ଷା ବାହିନୀରେ ରହିବ ଗୋଟେ। ଦେଶ ସୁରକ୍ଷା ବାହିନିରେ ତାର ଜୀବ ଚାରି ବର୍ଷ ପାଇଁ। ପୁଣି ତାଙ୍କର ଜୀବନର କିଛି ମାନେ ଇଏ ମୂଲ୍ୟ ର।
ତାଙ୍କ ଜୀବନ ମୂଲ୍ୟ ନାହିଁ ମାନେ ଚାକର ଭଳି ବ୍ୟବହାର ବ୍ୟବହାର କରୁଛନ୍ତି।
କେତେବେଳେ ଗୁଳି ବାଜିଯିବ କେତେବେଳେ ମାନେ ବୋମା ବିସ୍ଫୋରଣରେ ମରିଯି।
ଆପଣ ତ ନିଶ୍ଚ ନିଶ୍ଚୟ ଦେଖିଥିବେ ଯେ ଯେତେବେଳେ ଆମର ଅଗ୍ନିବସ୍ ବାହାରି। ବାହାରିଥିଲା ପଦବୀ ସେ ପଦବୀରେ ଦେଖିବେ ଆମର ଭାରତୀୟ ସେନାର ଦିଟା ଜବାନ ମ ମରିଗଲେ ହେଲେ ତାଙ୍କୁ ସହିଦରେ ପ୍ରଦ ଦେଲେନି ଦେଖନ୍ତୁ ତାଙ୍କ ସରକାର ଆମ ପାଇଁ
ପଛରେ ଦୁଃଖଦାୟକ ଶରୀ ଜଣେ ଜବାନ ସହିଦ୍ ହେଇଗଲା ପୁଣି ତା ସହିୀଦ୍ ରୁ ଦେଶ ପାଇଁ ସେ ଲଢେଇକି ସହିଦ୍ ହେଲା ତାକୁ ସହିଦ୍ ର ସମ୍ମାନ ମିଳୁନି ଏଇଠୁ ଦୁଃଖ ମାନେ ଖବର କଣ ଦେଶ ପାଇଁ ସେଇଟା ଆମର ଯୋଉ ଅଛନ୍ତି। ମାନେ ଉଚ୍ଚସ୍ତରୀୟ ଯେଉ ଅଛନ୍ତି ମାନେ ସରକାରୀ କର୍ମଚାରୀ ହଉ କି ମନ୍ତ୍ରୀ ମେହଦୟ ସେମାନେ ସେଇ ପ୍ରତି ଦେବା କଥା କି ଜଣେଙ୍କୁ ସମ୍ମାନ ମିଳିବା।
ଯେତେକ ଆମର ସବୁ ପଦବୀର ବଡ ବଡ ପଦବୀରେ ଅଛନ୍ତି ସେମାନେ ତ ସବୁ ପଇସା ଦେଖିଲେ ସେମାନଙ୍କର ଇ କିଏ କଣ କଲା ସେମାନେ ଦେଖୁନାହାନ୍ତି।
ହଁ ଭାଇରେ ଯେମିତି କହନ୍ତି ସେମାନେ ତାଙ୍କର ଆଉ ମାନେ କର୍ମ ପ୍ରତି ନିଜର ଆଖିରା ଆନ୍ତରିକତା ନାହିଁ ତାଙ୍କ ଗୋଟେ ହିଁ ଗୋଟେ ହିଁ ଆନ୍ତରିକତା କେମିତି ଆମେ ଟଙ୍କା କମେଇବୁ ନିଜ ମାନେ କୋଟିପତି ହେବୁ ନିଜେ ଏତେ ପଇସା କମେଇବୁ ଆମର ଯେମିତି ଯୋଉ ପିଢି ଆସିବେ ଆମକୁ ଶାନ୍ତିରେ ରହିବେ ତାଙ୍କର ଚିନ୍ତା ଧାରା ସେଇଟା। ଦେଶ ଉନ୍ନତି କୁ ତାଙ୍କର ଜିତିବାର ନାହିଁ।।
ଉନ୍ନତି ତାଙ୍କର ନାହିଁ ମାନେ କହିବାକୁ ଗଲେ କାହିଁକି ନା ଦେଶର ଲୋକ କଣଦେଶ ଗୋଟେ ଗୋଟେ ଦୋକାନ ବି ବିକ୍ରି କରିବାରେ ଲାଗିଲାଣି
ହଁ ହଁ ସତ କଥା ନିଜ ସ୍ୱାର୍ଥ ପାଇଁ ଦେଶକୁ ବଳି ଦେଇ ଦେଲାଭଳିଆ କଥା ହେଉଛି ସେ
ଆଗରୁ ଆମର ଉଣେଶହ ଅନେଶତ ଜାଣିଥିବେ ଯୋଉ ସେଇଥିଲା କାରଗି କାର୍ଗିଲ ବିଶ୍ୱଵ
ହଁ ହଁ ହଁ କାର୍ଗ ଲିଯୁଦ୍ଧ କାର୍ଗଜ ଯୁଦ୍ଧ ହଁ।
କାର୍ଗିଲ ଯୁଦ୍ଧରେ କେତେ ଆମର ସୈନ୍ୟ ନିଜର ଅ ଜୀବନ ହାରି ଦେଲେ ହେଲେ ଏବେ ଏ ବେକା ସମୟରେ ସେମିତି କେହି ଗୋଟେ ବାହାରୁନାହାନ୍ତି କାହିଁକି ନା? ଚାରି ବର୍ଷ ଯୋଉଠୁ ଗ ସରକାର କରିଦେଲା ତ ପିଲାମାନଙ୍କର ପିଲାମାନଙ୍କର ଆଉ
ଆମେ ମୌଳିକ ଚିନ୍ତାଧାରା ଡାଉନୁହେଇଯାଉଛି ଆମରଦୁର୍ବଳ ହେଇ ପଡୁଛି।
ସେମାନେ ଭାବିଲେ ଯେ ସେ ଭା ସେ ଭାବିଲେ ସେ ଭାବିଲେ ଯେ ଆମେ ଏତେବାଟରେ ଘରେ ଘରେ ଛାଡିକି ରହିବୁ କି କିଛି ବି ଗୋଟେ ଫାଇଦା ହିଁ ନାହିଁ।
କହିଲେ ଭାଇ ମୁଁ ଆପଣଙ୍କୁ ଏଇ ବିଷୟ ବସ୍ତୁରେ ଆମେ ଅଧିକା ଆଲୋଚନା କରିବା ଏବେ ଗୋଟେ ମୋର ଜରୁରୀ କାମଟା ଯେହେତୁ ଆସିଯାଇଛି ମୁଁ ଟିକେ ବିରତି ନେବି ଆପଣଙ୍କଠୁ ପୁଣି ଆପଣଙ୍କ ସହିତ ଯୋଗାଯୋଗ କରିବି ପୁଣି ଆପଣଙ୍କ ସହିତ ଆମେ ଆପଣ ଆମର ଚିନ୍ତାଧାରା ଟା କଥା ହବା ହଁ ରଖିବା ପାଇଁ। ଧନ୍ୟବାଦ ଭାଇ ଶୁଭ ସନ୍ଧ୍ୟା ଭାଇ ଧନ୍ୟବାଦ ଧନ୍ୟବାଦ
ହୁଁ।